ହ୍ୟାଲୋ।
ସନ୍ଧ୍ୟା, କୁହ।
ଆରେ କିଏ ଶୁଭମ ଭାଇ କହୁଥିଲେ କି?
ହଁ ମୁଁ ଶୁଭମ କହୁଥିଲି।
ଆରେ ଯେହେତୁ ମୁଁ ଗୋଟେ ନୂଆ ଫୋନଟେ କିଣିଛି ଏଇ ଦୁଇ ଦିନ ହେଇ କିଣିଛି ସେଇ ସିମ୍ ଟା ପକେଇଛି ସେଇ କଣ୍ଟାକ୍ଟ ଯାକ ରିକୋଭରି ମାରିନାହିଁ ତ ଜାଣିପାରିଲି ନାହିଁ। ଆଉ ଟିକେ କ୍ଷମା କରିବେ ଆଉ। ଚିହ୍ନି ପାଇଲିନାହିଁ ବୋଲି ଆଉ।
ଠିକ ଅଛି ଏଇଟା ମୁଁ ବି ଦେଖିଲି ଏଇଟା ତମର ନୂଆ ନମ୍ବର ତ ମୁଁ ଫୋନ କରିଦେଲି ଆଉ କଣ ସବୁ କରୁଛ ଆଜି କଣ ରୋଷେଇ କରିଥିଲ? କଣ ରାନ୍ଧିଥିଲ?
ଆରେ ଶୁଣ ଯେହେତୁ ମୁଁ ଗୋଟେ ନୂତନ ଫୋନ ଆଣିଛି। ତ ଆଜି ସେଇ ଉପଲକ୍ଷେ ମୁଁ ଗୋଟିଏ ପାର୍ଟି ଦୋଉଛି ସାଙ୍ଗ ମାନଙ୍କୁ। ଯେହେତୁ ସାଙ୍ଗମାନେ ତ ଜାଣିଛ ଭାଇ ପାର୍ଟି ଟା ବଡ କଥା ନୁହେଁ ମଜାମସ୍ତିଟା ହୋଉଛି ବଡ଼ କଥା। ଯେହେତୁ ଅନ୍ୟମାନେ ମୋବାଇଲ କି ଟିଭି ଗାଡି କିଛି ଆଣିଲେ ବି ସେମାନେ ମତିଏ ଗୋଟିଏ ପାର୍ଟି ରେ ଭୋଜି ଦିଅନ୍ତି ତ ମୁଁ ଯଦି ନଦେବି ଏଇଟା ଗୋଟେ ସାଙ୍ଗସାଥିରେ ଭେଦଭାବ ହୋଇଯିବ। ସେଇଥିପାଇଁ ତାକେ ମାଗିବା ପୂର୍ବରୁ ମୁଁ ହିଁ ଡାକିଦେଲି ରୁମକୁ ଭାଇ ମାନେ ଆସନ୍ତୁ ଆମେ ଗୋଟିଏ ପାର୍ଟି କରିବା। ସେମାନେ ତ ଜାଣିଥିଲେ ମୁଁ ଦେବି ବୋଲି ପୁଣି କହିଲେ ଏତେ ଜଲଦି ସବୁ ପଚାରୁଥିଲେ ତ ମୁଁ ସେତିକି ମଧ୍ୟରେ କହିବି ସବୁ ଆସିଯାଉ ଆଜି ରାତିକି କରିବା ଆଉ।
ହୁଁ ଆଉ ତମର ସେଠିର ଫା ଫା ନା ଯୋଉ ଯୋଉ କହୁଛନ୍ତି ପ୍ରସିଦ୍ଧ ଖାଦ୍ୟ କଣ? ତମ ସବୁ ଏରିଆର?
ଆମର ବି ଏଠି ଭାଇ ତମର ଯେଠି ସେମିତି ପୁରୀ ଉପମା ଫେମସ ଅଛି ଆମର ବି ଏଠି ପୁରୀ ପାଇଁ ଫେମସ ଯେହେତୁ ତମର ଆମର ଏଠି ପାଖାପାଖି ପଚାଶ ରୁ ଷାଠିଏ କିଲୋମିଟର ଦୂରତା ତ ଏତିକି ଡିଫରେନ୍ସ ରେ ଖାଇବା କହିଲା ଟିକେ ଚେଞ୍ଜ ହେଇପାରିବ ନାହିଁ ବୋଧେ ଯେହେତୁ ଆମେ ବି ବ୍ରହ୍ମପୁର ଏରିଆରେ ହିଁ ଯାଇଥାଉ ତ ସେଇଟା ଆମର ବି ପୁରୀ ମା ହଉଛି ଆମର ଜୀବନ ତ ଆଜି ଆମେ ରଖିଛୁ ପାର୍ଟିରେ ଆମର ମୁଖ୍ୟତଃ ଚିକେନ ଲେଗ୍ ଟା ଚିକେନ ର ଲେଗ୍ ଖଇଲିଟା ଖାଲି ଖାଲି ଚିକେନ ଲେଗ ଆଉ କିଛି ନାହିଁ। ଆଉ ଆମର ସେଇ ରୁମାଲ ରୁଟିକି ତନ୍ଦୁରୀ ନାନ ଏଇ ତିନୋଟି ହବ। ବାକି ମୋର ତ ଟିକେ ଭୁଲି ଯାଇଥିଲି ତମକୁ ଡାକିବା ପାଇଁ ତମେ କଣ ଏବେ ଆସିକି ରାତିକି ମୋ ସହ ଯୋଗଦାନ ଦେଇପାରିବ?
ହଁ ଦେଇ ପାରିଥାନ୍ତି ମୁ ଏବେ ଅଛି ଜଗା ପାଖରେ ପୁରୀରେ ରହିଛି ତ ମୁଁ ସରି ଆସିପାରିବିନି କ୍ଷମା କରିବେ। ହଁ ରଖିଥା ଏଇ ଯଦି ପାର୍ଟି ଟା ମତେ ଆଉ କେବେ ଦେଇ ପାରିବ। ଅଛି ଏବେ ଜଗା ପୁରୀରେ ତମ ପାଇଁ କଣ ଆଣିପାରିବି କି?
ରେ ଭାଇ ପୁରୀରେ ଅଛ ଭାଇ ମୁଁ ଏଇଠି ରହିକି ଜଗା କୁ ଭାଇ ହାତ ଟେକିଦେଲି। ଆରେ ତମେ ଯୋଉ ଆଣିବା କଥା କହିଲ ମୋ ପାଇଁ ଗୋଟେ କାମ କରିବ ଅଭଡ଼ା ଟିକେ ଆଣିଦବ ବଲେ ସବୁଠୁ ବଢିଆ କଥା ହେଇଥାନ୍ତା ଆଉ ସେଇ ଜଗାର ଟିକିଏ ଯୋଉ ତାର ଚନ୍ଦନ ଟିକେ ଆଣି ଦେଇଥାନ୍ତ ବାକି ସେ ଜଗାର ଯୋଉ ଡୋରି ବାନ୍ଧୁଥାନ୍ତି ହାତରେ ସେଇଟା ଗୋଟିଏ ଆଣିଦଉଥିଲେ ମୁଁ ଆମ ଘର ପରିବାର ସହ ବାଣ୍ଟିକି ଲଗେଇଥାନ୍ତି ଯେହେତୁ ମୋ ସାଙ୍ଗସାଥି ମାନେ ମଧ୍ୟ ଟିକେ ଜଗାର ଭକ୍ତ ତାଙ୍କୁ ବି ମୁଁ ଟିକେ ଦେଇଥାନ୍ତି ତାଙ୍କେ ବି ବହୁତ ଖୁସି ହୋଇଥାନ୍ତେ ଆଉ।
ହଁ ଜଗା ପାଖ ଯାଇଛି ଯଦି ତାର ଚନ୍ଦନ ଅଭଡା ଆଣିିବା ତ ସୁନିଶ୍ଚିତ। ତା ବଦଳରେ ଆଉ କଣ ଆଣିବି ଏମିତି ଯାହା ପାଇଁ ଏଠି ପୁରୀରେ କିଛି ମିଠା ରହୁଚି ଯାହା ପୁରୀ ପ୍ରସିଦ୍ଧ ମିଠା। ଯାହା ସବୁ ପ୍ରକାର ସବୁ ପ୍ରକାର ମିଠା ରହୁଚି।
କେବଳ ଦରକାର ହେଉଚି ଜଗାର ଭୋଗ କାରଣ ଭାଇ ଜଗାର ଭୋଗରେ ଯୋଉ ତୃପ୍ତି ଆଉ କୋଉଠି ବା ମିଳିବ? ଯେହେତୁ ଆମେ ତ ଆଜି ଟିକେ କରୁଛୁ ଇଆଡ଼େ ଫିଷ୍ଟଟା ପାର୍ଟିଟା ନହେଲେ ଯଦି ତମେ କହିଥାନ୍ତ କାଲି ଆମେ ବାହାରିକି ଆମେ ତମ ପାଖକୁ ଯାଇକି ଜଗା ର ଦର୍ଶନ କରିଥାନ୍ତୁ। ଯେହେତୁ ଆମର ପାର୍ଟିଟି ଦଶୁଟାକୁ ଆରମ୍ଭ ହୋଇକି ପାଖାପାଖି ରାତି ଚାରୋଟି ପ ଚାଲିବ ତ ଆମେ ଚାରୋଟା ରା ତିରୁ ନ ଶୋଇକି ନ ଗାଧୋଇକି ଜଗା ପାଖକୁ ଯାଇପାରିବୁ ନାହିଁ। ତମେ ଆମ ପାଖକୁ ଆସିବା ଟା ଟିକେ ଅସମ୍ଭବ ଟାଇପ ର। ଆମେ ତମ ପାଖକୁ ଜଗା ପାଖକୁ ଏବେ ଯିବାକୁ ବି ଟିକେ ଅସମ୍ଭବ ଟାଇପ ର। ତାପରେ ଯାହା ତ ହେଇଗଲା ହେଇଗଲା ତମେ ଆସ ତ କୋଉ ଦିନ ଆଉ ତମେ ପାଟି ଟା ନେଇଯିବ ପୁଣି ଜଗା ପାଖୁକୁ ବୁଲିବାକୁ ପଳେଇବା ଆଉ।
ହଁ ଠିକ ଅଛି ମୁଁ ଆସିଲେ ତ ନେବିନି ଆଉ ତମର ଜାଗା କଣ ମାନେ ତମେ ଯୋଉଠି ରହିଲ ଜନ୍ମ ସ୍ଥାନ କଣ? ପ୍ରକୃତ ଜନ୍ମସ୍ଥାନ କହୁଛନ୍ତି ବରମପୁର ନାଇଁ ପ୍ରକୃତ ଜନ୍ମସ୍ଥାନ କୋଉଟା ପଚାରୁଚି?
ଶୁଣନ୍ତୁ ଆମେ ତ ଏମିତି କହିବାକୁ ଗଲେ ଆମର ସେଇ ବରମପୁର ଫେମସ ଅଛି ତାପରେ ବୁଢା ଆମ୍ବ ଜାଣିଥିବେ ତାପରେ ଆମର ଆସୁଚି ପୋଲ ଧରା। ପୋଲଧରା ରୁ ପାଞ୍ଚ ଛଅ କିଲୋମିଟର ପରେ ଅବସ୍ଥିତ ଆମର ବୁଢେଇ ଶୁଣି ବି ଗ୍ରାମରେ ମୁଁ ଜନ୍ମ ହୋଇଅଛି ଯେହେତୁ ଆମର ପରିବାରର ସମସ୍ତେ ଏଇଠି ଆଗ ରୁହନ୍ତି ଆମର କୋଉ ଗାଁ ରୁ ଆସି ଟିକେ ଏଠି ରହିନାହୁଁ। କି ସହର ବି ରହିନାହୁଁ ଆଜି ପର୍ଯ୍ୟନ୍ତ ଆମର ଗୋଟିଏ ହିଁ ଗାଁ ଆମର ଗୋଟିଏ ହିଁ ପରିଚୟ କି? ଆମର ସେଇ ବୁଢେ ଶୁଣି ଗ୍ରାମରେ ମୋ ବାପାଠୁ ନେଇକିରି ଚଉଦ ପୁରୁଷ ସବୁ ଏଇଠିକି ଜନ୍ମିଛୁ। ତ ଆମର କୋଉଠି ଆଉ ସେମିତି କିଛି ଜାଗା ନାହିଁ।
ଆଚ୍ଛା ଠିକ୍ ଅଛି। ଆଉ ତମର ବାପା କଣ କରୁଚ ମୁଁ ଜାଣିପାରିବି? ମାନେ କଣ କାମ କରୁଛନ୍ତି?
ଦେଖ ଗାଁ ଗହଳିରେ ପୁରା ନବେ ରୁ ଅଠାନବେ ପ୍ରଶିତ ଲୋକ। କାମ କରୁଛନ୍ତି ଆମର ବିଲ। କାମ ଯେହେତୁ ଗାଁ ରେ ବିଲ ବାଡିର ଟିକେ ଅଭାବ ନୁହେଁ। ତାପରେ ଏ ଟିକେ ସବୁ ଜିନିଷ ଶସ୍ତାରେ ମିଳିଯାଏ ଆମର ତଳିଠୁ ଆରମ୍ଭ କରିକିରି। ରାସାୟିନିକ ପିଡିଆ ପର୍ଯ୍ୟନ୍ତ ସେଇଥିପାଇଁ ଚାଷ କାମ ଟିକେ କରନ୍ତି। ଆଉ ଏମିତିରେ ତିନି ଚାରି ବର୍ଷ ହେଲା ଆମର ଜମିର ଉର୍ବରତା
ହ
ହେଇଛି ନୂଆରେଟ ଟା ଟ୍ର ଆଣିଛନ୍ତି ସେଇ ଟ୍ରାକ୍ଟରରେ ଆମର ସେଇ ପଥର ନେଉଛନ୍ତି। ବାଲି ନେଉଛନ୍ତି। ଏବଂ ବିଲ ଜାକୁ ଚାଷ କରାଯାଉଅଛି ଏମିତି ବହୁତ କିଛି ହୋଇଛି। ଏବେ ବାବାଙ୍କ ପ୍ଲାନ୍ ଅଛି ଯେ ଆଉ ଗୋଟିଏ ନୂଆ ଟ୍ରାକ୍ଟର ଆଣିବି। ଗୋଟିଏ ଲୋକ ରଖିବେ ନହେଲେ ମୁଁ ତ ବଡ ହୋଇସାଇଲିଣି ମତେ ବି ଚଲେଇବାର ଆସୁଚି ମୁଁ ଚଲେଇବି ଆଉ।
କଣ କଣ ପରିବା ସବୁ ଚାଷ କରିବ କଁ କଣ ବିଲରେ। ଆଁ ଚାଷ କରିବ ବୋଲି ତମେ ଭାବିଚ।
ମୁଁ ତ ଥେତେ ଚାଷ ବିଷୟରେ ଜାଣେ ନାହିଁ। ବଟ୍ ଯେତିକି ଜାଣିଛି ଯେ ଆମର ଖରାଦିନେ ଏଇ ବାଇଗଣ ପୋଟୋଳୋ ବୋଇତାଳୁ ଏମିତି କିଛି ହୋଇଥାଏ। ବର୍ଷା ଦିନରେ ସାରୁ ଆଉ ଦେଶୀ ଆଳୁ ଟମାଟ ଏମିତି କିଛି ହୋଇଥାଏ। ତାପରେ ଶୀତ ଦିନ ବେଳେ ଆମର ଫୁଲକୋବି ପତ୍ରକୋବି। ଧନିଆ ପତ୍ର ଏମିତି କିଛି ଜାଣିଛି ମୁଁ ଆଉ ବାକି ଜାଣିନାହିଁ। ଆଉ ମୁଁ କହିବାକୁ ଚାହୁଁଛି ଯେ ମୁଁ ସେଇ ଚାଷ କରିବିନି। ବାବା ଯୋଉ ନିଉ ଟ୍ରାକ୍ଟର ଟା ଆଣିବେ ସେଇ ଟ୍ରାକ୍ଟରରେ ସେଇ ଲଙ୍ଗଳା ଲଗେଇକି। ସେଇ ବିଲରେ ବୁଲାବୁଲି କରିବି ତ ଆପଣ ବୁଝିପାରିଥିବେ ମୋ କଥା ଟାକୁ।
ହଁ ବୁଝିଲି ମାନେ ତମେ ଚାଷ କରିବନି ଯାହା ତମର ବାବାଙ୍କ କାମରେ ସାହାଯ୍ୟ କରିବ। ଆଚ୍ଛା ତମେ କେତେ ଭାଇ ଭୋଉଣୀ ତମେ କହିପାରିବେ।
ମୁଁ କହିଲି ସେମିତି ନାଇଁ ମାନେ ଖାଲି ଆମ ବିଲ ହିଁ ଚାଷ କରିବି ନାହିଁ ଲୋକୋ ମାନଙ୍କର ବି ବିଲ ବୁଲି ବୁଲି କି ଚାଷ କରିବି ଯେହେତୁ କିଛି ଏକ୍ସଟ୍ରା ପଇସା ଆମର ସଞ୍ଚୟ ହେଇପାରିବ। ଏବଂ ଆମର ଚାଷରେ ଟିକେ ଭଲ ଉର୍ବର ମାନର ପିଢଆ ପକାଇକି ଭଲ ଚାଷର ସଫଳତା ପାଇପାରିବା। ଏବଂ ଯେମିତି ପଚାରିଲ ଆମେ କେତେ ଭାଇ ଭୋଉଣୀ। ଆମେ ତ କେବଳ ଦୁଇ ଭାଇ ଭୋଉଣୀ ତ ଗୋଟିଏ ବି ନାହିଁ। ଆଜି ଯାଏଁ ଭୋଉଣୀର ସ୍ନେହ ଜାଣିପାରି ନାହିଁ ସେଇଥିପାଇଁ ଭୋଉଣୀ ବି ସେ ମୁଁ ସେତେ କିଛି ବର୍ଣ୍ଣନା କରିପାରିବି ନାହିଁ। ଆମର କେବଳ ଦୁଇ ଭାଇ ତମର ଯଦି କୋଉ ଦିଦି କି କଣ ଥିବେ। ତ ଆପଣ ଜାଣିଥିବେ ସ୍ନେହ ମମତା କେମିତି ଦିଆଯାଇ ଦିଦି ଭାଇ ମାନେଙ୍କୁ। ମୁଁ ତ ସେଇଟା ଜାଣି ନାହିଁ କଣ କରିବି କୁହ।
ନାଇଁ ଆମର ବି ତ ଆମେ ଦି ଭାଇ ହୋଉଛି ବଡ। ଆଉ ଜଣେ ମୋଠୁ ସାନ ଚାରି ବର୍ଷରେ ସାନ ଅଛି ସିଏ ବି। ଭୋଉଣୀ ବି ତମେ ଚ କହିବା ନା ଭୋଉଣୀ ବି ମୋରୋ ଭାଗ୍ୟରେ ବି ନାଇଁ। ଯାହା ମୋରୋ ଯାହା ଦିଦି ବଡ ଦି ଦି ମାନଙ୍କୁ ଯାହା ସ୍ନେହ ପାଇବା କଥା ଏତିକି। ଯାହାନ୍ ନହେଲେ ମାଙ୍କ ସ୍ନେହ ହିଁ ପାଇଛି ଆଉ କିଛି ନାହିଁ।
ଆରେ ଯେହେତୁ ତମେ କହିଲ କି ତମେ ଘରେରେ ସବୁଠୁ ବଡ ଭାଇ। ତମ ଓପୋରେ ଯାହା ହେଲେ ଟିକିଏ ଘରର ବୋଝୋ ରହୁଥିବ ଯେହେତୁ ମୁଁ ଆମ ଘରର ସାନ ଭାଇ। ତେଣୁ ମୋ ଉପରେ ଘରର ସେତେ ବୋଝ ରହୁନାହିଁ ଯେହେତୁ ମୋରୋ ବଡ ଭାଇ ଟିକେ ଆମର ସିଏ ଜାଣିଥିବ ୟୁ ପି ଏସ୍ ସି ପାଠ ପଢିଥାଉଚି। ସେହି ଟିକିଏ ବାହାରେ ରହୁଛି ମୁଁ ଏବେ ଦୁଇ ବର୍ଷ ହେଲା ଗାଁ ତଳ ଆସିନାହିଁ। ଭୁବନେଶ୍ୱରରେ ରହିକି ଲଗାତାର ଦୁଇ ବର୍ଷ ହେଲା ପଢିକି ସେ ଏକ୍ସାମ୍ ଦେଇ ରହିଛି। ତ ସେଇ ନ ଆସିବା ଯୋଗୁ ତାର ଟିକେ ବୋଝୋଟା ମୋ ଉପୁରୁକୁ ପଳେଇ ଆସୁଛି ଆଉ। ତ ମୁଁ ଏବେ ସବୁଦିନି ବୋଝୋ ଆସିଲି ଟିକିଏ ଜାଣିସାରିଲିଣି ନା ସବୁଦିନେ ବୋଝୋ ଆଲେ କଣ ଡରିଯିବି ନା କଣ। ଏଥର ଯାହା ଆସିଲେ ବି ଠିଆ ହେଇକି ସେ ଆଗରେ ଠିଆ ହେଇକି ସବୁ କାମ ସାରିଦୋଉଛି।
ହୁଁ ଆଉ ମାଆଙ୍କ ଦେହ କେମିତି ଅଛି ବାପା ମାଆଙ୍କ ଦେହ।
ଆରେ ଶୁଣନ୍ତୁ ମାର ଦେହ ଟିକେ ଖରାବ୍ ଅଛି। କାରଣ ଜାଣିଥିବେ ଆମ ଘରେ ମାଆ ମାନେ ମୁଖ୍ୟତଃ କାମ ତାଙ୍କର ହୋଉଛି ରୋଷେଇ କରିବା। ଏବଂ ପିଲାମାନଙ୍କୁ ସ୍କୁଲ ପଠେଇବା ଯେହେତୁ ଆମେ ଦୁଇ ଭାଇ ଯାକ ପୁରା ବଡ ହୋଇ ସାରିଲିଣୁ। ତ ସେଇ ସ୍କୁଲର ତ ଟେନସନ୍ ଆଉ ନାହିଁ। ହୁଁ ଆଉ ରହିଲା ବାକି ରହିଲା ଖାଲି ଖାଇବା ବନେଇବା ଟା ଖାଇବା ବନେଇଲା କଣ ହେଉନା ଟିକେ ହେଉଛି କିନ୍ତୁ ବେଶୀ ହୋଉନାହିଁ ଯେହେତୁ ଆମ ସମ ସମାଜରେ ପରମ୍ପରା ଅଛି କି ଆମ ଘରର ଝିଅ ମାନେ ବୋହୁ ମାନେ ବାହାରେ ଏମିତି ବୁଲାବୁଲି କ୍ କରିପାରିବେ ନାହିଁ ଖୋଲାଇ ତ ସେଇ ଟିକେ ବାହାରକୁ ଯାଇପାରୁନାହିଁ। ସେଥି ପାଇଁ ତାର ଟିକେ ବାତ ହୋଇଯାଇଛି ଏବଂ ଡାଇବେଟିସ୍ ଅଛି ଆଉ ଯେମିତି କହିଲି ବାପା ଆ ଦିନ ରାତି ବିଲ ବାଡ଼ିରେ ଏକାନି ସେକାନି ହୋଇଛନ୍ତି। ତାଙ୍କେ ଟେକା ଟେକି ସବୁ ପିଢ଼ିଆ ପିଡ଼ିଆ ସବୁ ଟେକା ଟେକି କରନ୍ତି। ତ ସେ ତ ପୁରା ଫିଟ୍ ଅଛନ୍ତି ଆଜି ଯାଏଁ ମୁଁ ଜାଣିବାଠୁ ମୁଁ ଜନ୍ମ ହେଲା ପରେ
ହୁଁ
ଆଜ୍ଞା ଜଃ ଯେହେତୁ ସବୁ ୱାର୍କ ଆଉଟ୍ କଲ୍ ଲା ଭଳି ସେ ବିଲ ତ କିଛି କେମିତି ହେଇପାରିବ କହିଲେ?
ହଁ ତମେ ବି କହିବା ଠିକ୍ ହେଲା। ଚାଷୀ ମାନଙ୍କୁ କେବେ ରୋଗ ଛୁଇଁ ପାରେ ନାହିଁ। ଯାହା ଯାହା ଶୁଣିବାରୁ ପାଇଛି ବୟସ ଅତିକ୍ରମ କରିବା ସମୟରେ ନନା ପ୍ରକାର ରୋଗ ହିଁ ଖାଉଛି। ତେଣୁ ର ହ। ମୁଁ ଆଉ ଗୋଟେ କଥା ଶୁଣିବାକୁ ପାଇଲି ଗାଁ ସେ ଗାଁ ଗାଁ ଠୁ ସହର କେତେ ଗୁଣରେ ଅଧିକା ଭଲ ଆଉ କିଏ କମାନେ କହୁଛନ୍ତି ସହର ସବୁଠୁ ଖରାପ୍ ଗାଁ ହିଁ ଭଲ। ଏଇସବୁ ଯୋଉ ପାର୍ଥକ୍ୟ ରହିଛି ବୁଝେଇ ପାରିବ କି ତମେ?
ଥିରେ ପୁରା ପାର୍ଥକ୍ୟ ରହିଛି। ଆପଣ ପୁରା ପିଅର ଅକ୍ସିଜେନ୍ ନେଇପାରିବେ ଏଇଠି ର ଧୁଳିରେ ଆପଣଙ୍କ
କଣ କରି ଏବଂ ଗାଁ ରେ ଯୋଉ ସୁଲିସୁଲିଆ ପବନ ଦେଖନ୍ତୁ ଗାଁ ରେ ହେଲେ ସବୁ ଲୋକମାନେ ଏକତ୍ରିତ। ଯଦି କାହା ଘରେ କିଛି ଅସୁବି ଆଟି ଯାକର ଲୋକ ଏକତ୍ରିତ ହେଇକି ସେଇ ସମଧ୍ୟାର ସମସ୍ୟାର ସମାଧାନ କରିପାରିବେ। କିନ୍ତୁ ଏହି ସମ୍ ତଃ ତ କେହି ସବୁ ଦେଖିକି ଚାଲିଯିବେ ଭାଇ କେହି କିଛି କରିପାରିବେ ନାହିଁ। ଖାଲି ଦେଖିବେ ଚାଲିବେ। ଆଉ ଗାଁ ରେ ହଉଛି ସବୁ ଏକତ୍ରିତ ହେଇକିରି ସେଇ ସମସ୍ୟାକୁୁ ସମାଧାନ କରିବେ। ଆଉ ଏ ହ ବୋହୁତ୍ କିଛି ସୁବିଧା ରହିଛି ଆଉ ଅସୁବିଧା କଥା ଟା ମୁଁ କହିଦୋଉଛି ଶୁଣନ୍ତୁ। ଉଁ ଗାଁରେ ଯଦି ଆପଣଙ୍କର କିଛି ଆକ୍ସିଡେଣ୍ଟ ହୋଇଗଲା। ତ ଗାଁ ରେ ତ ଜାଣିଛ ଭାଇ କିଛି ଭଲ ମେଡିକାଲ୍ ରହିନଥାଏ। ତ ସେଇଥି ଯୋଗୁ ଗାଁ ରେ ମାନେ ପାଖାପାଖି ପନ୍ଦର ମିନିଟ୍ ଲାଗେ ଆମକୁ କି ଚିକିତ୍ସାଳୟ ଯି-ଯିବା ପାଇଁ। ସେତିକି ଭିତରେ ଆମ ଗାଁ ରେ ସାତରୁ ଦଶ ଜଣଙ୍କର ହବ ବାହାଘର। ଆଘାତ ହେଇକି ମୃତ୍ୟୁବରଣ କଲେଣି ମତେ ଏଇଟା ହି ଗ୍ରାମରେ ଟିକେ ଖରାପ ଲାଗୁଛି ଆଉ।
ଛ ହଁ ତମେ କହିବାରେ ଗାଁ ଗାଁ ହିଁ ପ୍ରାୟ ଭଲ।